ଜୟ ଜଗନ୍ ତି ଅଛ ଆଉ?
ଶ୍ରୀକାନ୍ତ। ଆପଣଙ୍କୁ ମୁଁ ଗତ ଥର କଲ୍ କରିଥିଲି। ଏବଂ କହିଥିଲି ଯେ ପାଗରା ରାଇସ୍ କେମିତି କ କରାଯାଏ। ଏବଂ କଏ ଏବଂ କହିଥିଲି ଯେ ଆପଣ ପଇସା କମେଇଲା ପରେ ହିଁ କହିବି। ତ ଆପଣ ପଇସା କମେଇଲେଣି ନା ନାହିଁ?
ନାଇଁ କମେଇବା ତ ଷ୍ଟାର୍ଟ କରିନି ଆହୁରି। ଆଉ ଅଫିସ୍ କାମରେ ଏକାନ ସେକାନ ହେଇକି ମୋତେ ଆଉ ସମୟ ମିଳୁନି ପଇସା କମଉନି। ସେଇ ପିଜିର ଖାଇବା ଖାଇକି ରହୁଛି। କଣ କରିବି ଆଉ ସମୟ ତ ମିଳୁନି? ଭାବୁଚି ଆ ଆମର ଏବେ ରଥଯାତ୍ରା ଶୁଭ ଦିନ ଟା ଷୋହଳ ତାରିଖ ଦିନ। ସେଇଦିନ ଷ୍ଟାର୍ଟ କରିବି ଭାବୁଚି ବିଜନେସ୍ ଟା ଟିକେ ଭଲ ଚାଲିବ। ମହାପ୍ରଭୁଙ୍କ କୃପାରୁ ଆଉ।
ଆଡେ, ଆରେ ମୁଁ ତ ଆପଣଙ୍କୁ କହିଥିଲି କାହା ପାଖରେ ଚୋରି ନ କରିକି ନିଜେ ବାଘର ରାଇସ୍ ପାଇଁ ଗୋଲାପ ଗଛ ଲଗେଇକି କପଲ୍ ମାନଙ୍କୁ ବିକିବାକୁ। ଆପଣ ଜଗନ୍ନାଥଙ୍କ ମନ୍ଦିର ପାଖକୁ ଯାଇକି କାହାକୁ ବିକିବେ? ଆପଣଙ୍କର ବାରିପଟେ ଯୋଉ ପାର୍କ ଥିଲା। ସେଇଠି ତ କପଲ୍ ମାନଙ୍କୁ ବିକିବେ ନା। ଜଗନ୍ନାଥ ମନ୍ଦିର ପାଖରେ ତ ଗେଣ୍ଡୁ ଫୁଲ, ମାଳତୀ ଫୁଲ, ସେବତି ଫୁଲ ହିଁ
ଆରେ ଭାଇ ତୋମେ ବୁଝିଲନି ମୋ କଥା ଟା। ମୁଁ କହୁଛି ମୁଁ ଯୋଉ କହିଥିଲି ତୋମକୁ ବିଜନେସ୍ ଷ୍ଟାର୍ଟ କରିବି। ପଇସା ଇନକମ୍ କରିବି। ମୁଁ ଏବେ ଯାଇଁ କରିନି। କଣ ପାଇଁ ନା ଅଫିସ୍ ଯାଉଛି ଦିନ ନଅ ରେ ଆସୁଛି ରାତି ପାଞ୍ଚ ରେ। ଟାଇମ୍ ହଉନି। ମୁଁ ଭାବୁଛି ଏବେ ଯୋଉ ଷୋହଳରେ ଆମର ଗୁଣ୍ଡିଚା ଅଛି। ସେ ଅଥ ମହା ପ- ଜଗନ୍ନାଥ ମହାପ୍ରଭଙ୍କ ଦିନ ନା ସେଦିନ। ସେଦିନ ଭଲ ଦିନ ଶୁଭ ଦିନ ଟା। ସେଇଦିନ ଏ ବିଜନେସ୍ ଷ୍ଟାର୍ଟ କରିଥିଲେ ଟିକେ ଭଲ ଚାଲିବ ବୋଲି ଭାବୁଥିଲି। ସେଥିପାଇଁ ଆହୁରି ବିଜନେସ୍ ଷ୍ଟାର୍ଟ କରିନଥିଲି। ମୁଁ ସେଇ କଥାଟା ତମୁତି କହୁଛି।
ଆଚ୍ଛା, ଆଚ୍ଛା। ତାହେଲେ ଆପଣଙ୍କର ବାଣିଜ୍ୟ ଆପଣ ଗୁଣ୍ଡିଚା ଯାତ୍ରା ଦିନ ହିଁ ଆରମ୍ଭ କରିବେ। ତ ଏହା ବହୁତ ଭଲ କଥା କାହିଁକି ନା ଯଦି ଶ୍ରୀ ଜଗନ୍ନାଥଙ୍କର ପତିତପାବନ ଏବଂ ପୁରା ବ୍ରହ୍ମାଣ୍ଡର ଯଦି ନାଥ ଜଗନ୍ନାଥ ଯଦି ଆପଣଙ୍କ ଉପରେ ଦୟାର ଏବଂ ଆଶୀର୍ବାଦର ଉଜାର କରନ୍ତି ତାହେଲେ ଆପଣ ଓ ଆପଣଙ୍କର ବାଣିଜ୍ୟ ଏବଂ ଆପଣଙ୍କ ବ୍ୟାପାର ବହୁତ ଆଗକୁ ବଢିବ। ଏବଂ ଆପଣ ବହୁତ ଜଲଦି ଆପଣଙ୍କର ଏବର ଏବର ପେସାରୁ ଉ ଉଠିକି ଗୋଟେ ବଡ ବଡ ଘର ବିଲଡିଙ୍ଗ ବାଡେଇବେ। ବାଘାରା ରାଇସ୍ ତ ବହୁତ ଛୋଟ କଥା।
ହଁ ଆଚ୍ଛା, ଆଚ୍ଛା ଏଇଟା ତ ଠିକ କଥା କହିଲ। ହେଲେ ମୁଁ କଣ କହୁଥିଲି ସେ ତ ବନାବ ନି କଥା ପଛେ କଥା ହବା। ବହୁତ ଦିନ ପରେ କଲ୍ କରିଛି ପ୍ରାୟ ଦଶ ଦିନ ହେଲା କଥା ହେଇନି। ମୁଁ ପଚାରୁଥିଲି ତୋମେ ତ ମୁଁ ଶୁଣିବାକୁ ପାଇଲି, ତୋମେ କଣ ଯାଇଛ କାମ ପାଇଁ ଜବ୍ କାଇଁ ଭୁବନେଶ୍ଵର ରାଜ ଅଛ, ତୋମର କେମିତି କଣ ଚାଲିଚି ସବୁ କାମ ସେଇଠି?
ଆରେ ଭୁବନେଶ୍ଵରରେ ତ ବହୁତ କଷ୍ଟ ହଉଛି ଭାଇ। କାହିଁକି ନା ଆମର ଗାଁ ରେ ଯେମିତି ଖାଇବା ପିଇବା ସୁବିଧା ଥିଲା। ଭୁବନେଶ୍ଵରରେ ତ ବିଲକୁଲ ନାହିଁ। ଏଠାରେ ତ ପ୍ରତ୍ୟେକ ଖାଦ୍ୟ ମିଲ୍ସ ପାଇଁ ଆମକୁ ଷାଠିଏ ରୁ ଅଶୀଏ ଟଙ୍କା ଦେବାକୁ ପଡୁଚି। ଯେତେବେଳେ ଗାଁ ରେ ଆମେ ଅଶୀଏରୁ ନବେ ଟଙ୍କାର ଯଦି ପନିପରିବା ଘର ପାଇଁ ଆଣିଥାନ୍ତେ ତାହେଲେ ସେୟା ଦୁଇରୁୁ ତିନି ଓଳା ରୋଷେଇ ହୋଇଥାନ୍ତା। ଏହା ତ ବହୁତ କଷ୍ଟଦାୟକ ହେଲାଣି। କିନ୍ତୁ କଣ କରିବା ଭାଇ, ଆଗର ଆମ ଯଦି ଭବିଷ୍ୟତ କଥା ଦେଖିବା କ-ତାହେଲେ ଏହା ଆମକୁ କରିବାକୁ ବାଧ୍ୟ। କାହିଁକି ନା ଏହା ବିନା ଆମର ଅନ୍ୟ ଗତି ନାହିଁ। ତୁମର କେମିତି ଚାଲିଛି ଟିକେ କହିବ?
ହଁ ଆମର ଏଇଠି ତ ଭଲ ଚାଲିଚି। ତୋମେ ଜାଣିଛ ବେଙ୍ଗଲୋର ଏରିଆରେ ଆଇକି ଅଛି ମୁଁ। ଆଉ ଏଠି ତ ସବୁ ଜିନିଷ ମହଙ୍ଗା ରେ ମିଳୁଛି ଏମିତି ନାଇଁ ଯେ ସବୁ କମ ରେଟ୍ ରେ ମିଳୁଚି। ଯାହା କମ ରେଟ୍ ରେ ମିଳିଛି ଏଇ କିଛି ମାନେ ସ୍ଵାଦ କିଛି ତାର ଭଲ ନୁହେଁ। ଯାହାବି ହା ତ ମାରିବ ବହୁତ ପଇସା। ଆଉ ମୁଁ ତ ଅଛି ହଷ୍ଟେଲ୍ ରେ ମାନେ ପିଜେ ରହୁଚି। ଗୋଟେ ଗୋଟେ ରୁ ବଡ ମୁନଉଛି ଆଠ ହଜାରେ ମାସକୁ। ଦୁଇଟା ପିଲା ରହୁଛୁ ଦି ମାସରେ ଷୋହଳ ହଜାର ଷୋହଳ ହଜାର ବତିସି ହଜାର ଦେଇ ରହୁଛୁ। ଯୋଉ ପିଜିରେ ଆମ ଖାଇବା ବନଉଚନ୍ତି ଭଲ ବାନଉଚନ୍ତି ଏମିତି ନାଇ ଯେ ଖରାପ ବନଉଚନ୍ତି। ଆଉ ବେଳେ ବେଳେ ତ ବାହାର ଜିନିଷ କିଛି ଅର୍ଡର କରିିକି ଖାଇବାକୁ ପଡୁଚି। ଆଉ କଣ କରିବା ମୋ ଇଣ୍ଟରନସିପ ସରିଗଲାନି ମାନେ କାମ ଯୋଉ କାମରେ ଆସିଥିଲି ସେ କାମ ତ ସରିଗଲାଣିି ମାତ୍ର ଦଶ ଦିନ ରହିଲା। ଦଶ ଦିନି ପରେ ମୁଁ ଆସୁଚି ଓଡିଶା ଆଉ ଓଡିଶା ଆସିଲେ ତମେ କେବେ ଆସି ବ ଆଉ ଥରେ ମାନେ ଆମ କାହାଠୁକୁୁ ମିଶିବାକୁ
ପାଇଁ ମତେ ତ ଆହୁରି ତିରିଶି ରୁ ଚାଳିଶି ଦିନି ଲାଗିବ। କାହିଁକି ନା ଏଇଠିର ସବୁ କାମ ପେଣ୍ଡିଂ ରହିଯାଇଛି। ତ ମୁଁ ତକାଲି ହିଁ ଜଏନି କରିଛି ଏଇଠି। ତ ମୋର ପ୍ରଶିକ୍ଷଣ କେନ୍ଦ୍ର ମତେ ପ୍ରଶିକ୍ଷଣ ଦେ ବା କାଲିଠୁ ଆରମ୍ଭ କରିବ ଆଜି ତ କିଛି ବ୍ୟକ୍ତିଗତ କାର୍ଯ୍ୟକଳାପ ଥିଲା ଯେମିତି କିି ମୋର ଆଟେନାସ ରେଜିଷ୍ଟ ଟରେ ମୋର ନାଁ ଚଢାଗଲା ଆଜି ଏବଂ ମୋର ଡକ୍ୟୁମେଣ୍ଟ ଗୁଡ଼ିକ ଭେରିଫିକେସନ୍ କରାଗଲା କାଲିଠୁ ଆମର ପ୍ରଶିକ୍ଷଣ ଆରମ୍ଭ ହେବ ଏବଂ ପ୍ରଶି କ୍ଷଣରେ ମତେ ବହୁତ କିଛି ଜିନିଷ ଶିଖାଯିବ ଯଉଟା ମତେ ଆଗାମୀ ଭବିଷ୍ୟତରେ ମତେ ଚାକିରି ପାଇବାରେ ବହୁତ ହେଲ୍ପଫୁଲ ହେବ ତ ତୁମେ କଣ କରୁଛ ତୁମେ ବି ଭବିଷ୍ୟତ ସେଥି ପାଇଁ କିଛି କାମ କରୁଛ ନା ଖାଲି ଖାଇ ପିଇକି ଶୋଉଛ?
ନାଇଁ ଭାଇ ଖାଇ ପିଇକି ଶୋଇଲେ ହବ କି ଆଉ ଖାଇ ପିଇକି ଶୋଇବ ବୋଲି ତ ମାଇକିନା ମିଳିବନି ଜାଣିଛ ଆଜି ଡେଲି ପାଞ୍ଚ ପଇସା କମେଇଲେ ତ ଆଉ କିଏ ଆସିବ ପାଖେ ରହିବ। କାମ କରୁଛି ସେଇ ଜଗନ୍ନାଥ କୃପାରୁ ଲାଗୁ ବର୍ଷେ ତ ଅଛି ଆଉ ପାଠ ପଢା। ଏବେ ତ ଭଲ ଗୋଟେ ଗମେଣ୍ଟ କାମ ମିଳିଛି ଗମେଣ୍ଟ କରୁଚି। ବର୍ଷେ ପରେ ଏକ୍ଜାମ ଫେକ୍ଜାମ ଦେବି ଯାହା ହବ ଦେଖାଯିବ। ତା ପାଇଁ ତ ଭଲ ସେ କସରତ କରୁଛି ପାଠ ଫାଠ ପଢୁଛି ମନ ଧ୍ୟାନ ଦେଇକି। ଆଉ କଣ କରିବା ଆମ ମେହେନତ ଆମେ ତ କରୁଛେ ଯାହା ଉପର ବାଲା କହୁନାହାନ୍ତି ଭାଗ୍ୟ ଯାହା ଲେଖା ହେବ ସେଇଟା ହିଁ ଘଟିବ କାହାକୁ ବର୍ଷେରେ ଲାଗିବ କାହାକୁ ଦି ବର୍ଷ ଲାଗିବ କାହାକୁ ଲାଗିବନି। ଦେଖାଯାଉ କଣ କରୁଚି ଆଉ ତମେ କୋଉ ଉପରେ ଅଛ ଗମେଣ୍ଟ ଉପରେ ପ୍ରିପାୟାର ହଉଛ ନା କିଛି ପ୍ରାଇଭେଟ ସଫ୍ଟୱାର କମ୍ପାନୀରେ କାମ କରିବ।
ଆରେ ଭାଇ ଗମେଣ୍ଟ କରନ୍ତୁ କିମ୍ବା ପ୍ରାଇଭେଟ କରନ୍ତୁ ଆପଣ ଯୋଉ ପ୍ରକାର କଥା କହିଲେ ଯେ ଘରେ ବସିକି ଖାଇଲେ ତ ଆପଣଙ୍କୁ କେହି ବିବାହ କରି ଏବେ ନାହିଁ ଏହା ବିଲକୁଲ ସତ୍ୟ ଘଟଣା ଉପରେ ଆଧାରିତ ଆପଣ କହିଲେ। କିନ୍ତୁ ମୁଁ କିଛି ଦିନ ତଳେ କିଛିର ସମାଚାରରେ ଆସିଥିଲା ମୁଁ ଦେଖିଥିଲି ଯେ ଆପଣ କେତେ ପଇସା କମାନ୍ତୁ ଆପଣଙ୍କୁ ଯଦି ଗୋଟେ ଭଲ ଜୀବନ ସାାଥିୀ ମିଳିବ ନାହିଁ ତାହେଲେ ଆପଣ କରୋଡ କରୋଡ ଟଙ୍କା କମେଇଲେ ବି ଆପଣଙ୍କୁ ଲୁହାଗଡ ପାହାଡ ଉପରୁ ଧକ୍କା ମାରିବା ପାଇଁ କେହି ଜଣେ ରେଡି ଥିବ। ତ ଆପଣ ଚେଷ୍ଟା କର ନ୍ତୁ ଯେ ଆପଣଙ୍କର ଚାକିରି ଏବଂ ପଇସାକୁ ଦେଖିକି ବାହା ହେବା ଝିଅ ନ ମିଳି ଆପଣ ଆପଣଙ୍କର ହୃଦୟ ଏବଂ ଆପଣଙ୍କର ମନକୁ ଚିହ୍ନି ଆପଣଙ୍କୁ ଅବ ଅନିବିଳ ପ୍ରେମ କରି ଆପଣଙ୍କୁ ବାହା ହେବା ସ୍ୱପ୍ନ ଦେଖୁଥିବା ଝିଅକୁ ହିଁ ବାହା କରନ୍ତୁ। କାହିଁକି ନା ପଇସା ଯଦି ଦେଖିକି ଯଦି ଜଣେ ଝିଅ ଆପଣଙ୍କୁ ବିବାହ କରୁଛି ତାହେଲେ ସେ କେବଳ ଆ ଆପଣଙ୍କର ପଇସା କୁ ହିଁ ବି ପ୍ରେମ କରୁଛି। ଆଉ ଯେତେବେଳେ ଆପଣ ଚାକିରିରୁ ବାହାରି ଯିବେ କିମ୍ବା କୌଣସି ଅସୁସୁତା ରୁ ଚାକିରି ପଳେଇବ ତାହେଲେ ଆପଣଙ୍କର ବହୁତ ଅସୁବିଧା ହେବ ଏବଂ ଏହା ଆପଣଙ୍କୁ ବହୁତ କଷ୍ଟଦାୟକ ହେବ। କାହିଁକି ନା ସେହି ଚାକିରି ଦ୍ୱାରା ଆପଣ ପରିବାରର ପେଟ ପୋଷଣ କରନ୍ତି। ଯଦି ସେଇ ଚାକିରିଟି ହିଁ ପଳେଇବ ତାହେଲେ ଆପଣ କିଛି କରିପାରିବେ ନାହିଁ ଏବଂ ଆପଣ ଙ୍କର ସ୍ତ୍ରୀ ଆପଣଙ୍କ ଉପରେ ନାରାଜ ରହିବେ ଏବଂ ସେ ଅନ୍ୟ କୌଣସି ଜୀବନ ସାଥିର ସନ୍ଧାନ କରିବେ।
ହଁ ଏଇଟା ତ ସତ କହିଥିଲ କହିଲ ତମେ ଯୋଉ କହିଲ ତମେ ଗୋଟେ ପଢିଥିଲ ସମାଚାର ବା ନିୟୁଜ୍। ଯେ ଶୁଣିଥିଲ ଜଣେ ଏତେ ପଇସାର ବି ମାଲିକ ହେଇକି ତାର ସାଥିୀ ତାକୁ ଧକ୍କା ଦେଇଦେଲା ପାହାଡୁ ଠେଲିଦେଲା। ଏଇଟା ବି ମୁଁ ବି ଶୁଣିଥିଲି ଶୁଣିକି ବହୁତ ଦୁଃଖ ଲାଗିଲା। କଣ ପାଇଁ ଏମିତି କଲା ତ ନାଇଁ କରିପାରିଥାନ୍ତା। ଆଉ ଗୋଟେ କଥା ତମେ ଜାଣିଥିବ ଝିଅ ପିଲା ମାୟା କୋଇନେଇ ସମଜ୍ ପାୟା ଗୋଟେ ଶୁଣିଥିବ ଗୋଟେ। ଗୋଟେ ଥିଲା। କେତେ କଣ କରିବ ତମେ ଯୋଉ ଭଲ ଝିଅକୁ ବାହାହବ ତା ଭିତରେ କଥା ତମେ ତ ଜାଣିପାରିବନି ନା। ଯାହା ହବ ଯାହା ଲଖା ହେଇଥିବ ତାହା ତ ହବ। ନିଜ କର୍ମ କରିଚାଲ କଥାରେ ଅଛି ନିଜ କର୍ମ କରିଚାଲ ଫଳ ଆପେ ଆପେ ଆସିବ। ଆମ ଘର ସେଥିପାଇଁ ତ ମୁଁ ଭଗବାନ ଡାକୁୁଛି ସେଇ ଏମିତି ଝିଅ ମିଳୁଛି ଯିଏ ତମେ କହିଲା ପିରା ପଇସା କୁ ନ ଭଲ ପାଇକି ନିଜ ନିଜ ପ୍ରତି ଅନି ଯିଏ ସ୍ୱାମୀ ପ୍ରତି ଘର ପ୍ରତି ଭାବିବ ଏମିତି ନାଇଁ ଯେ ପଇସା ଅଛି ଆକୁ ବାହାହେଇଯିବି। ଆଉ ରହିବି ବୋଲି ଭାବିବ। ସେଇ କଥାରେ ଅଛି ଦେଖାଯାଉ ଆଉ ତ ପାଞ୍ଚ ସାତ ବର୍ଷ ଅଛି ଚାକିରି ଫାକିରି କରିବା ଫାଷ୍ଟ ଘରକୁ ଫେମ ମିଲି ଟିକେ ସେଟଲ୍ କରିବା ଅଛି। କାରଣ ଆମ ଫ୍ୟାମିଲିରେ ତ ଆର୍ଥିକ ଅବସ୍ଥା ବି ବହୁତୁ ଖରାପ ଚାଲିଚି। ଆଉ ତାକୁ ତ ଦେଖିକି ରହିବାର ଘର ଗୋଟେ ବୋଲି ପୁଅ ସବୁ ସମ୍ଭାଳିବାର ଅଛି। ମାଆ ର ବି ଟିକେ ଦେହ ଖରାପ ଅଛି ବାବାର ବି ଟିକେ ବିଜନେସ୍ ଡାଉନ୍‌ ଚାଲିଚି। ଭଗବାନଙ୍କ କୃପାରୁ ଯେ ବର୍ଷେ ଭିତରେ ମୋର ଜପ୍ ଫପ୍ କିଛି ଲାଗିଗଲା। ତାହେଲେ ଭଲ ହବ ଟିକେ ଫ୍ୟାମିଲି ସପୋର୍ଟ ପାଇଁ ମୁଁ ବି ଆସ ଆସିପାରିବି ଆଗକୁ ଗୋଟେ ପାଦ ଆଗକୁ ଆସିପାରିବି ଆଉ।
ଆରେ ଠିକ୍ କଥା କହିଲ ଯଦି ଆପଣ ଏମିତି ଭାବିକି ପରିଶ୍ରମ କରୁଛନ୍ତି ଏବଂ ଆପଣଙ୍କ ପରିବାରକୁ କିଛି ଆ ଭଲ ସମୟ ଦେବାକୁ ଚାହୁଁଛନ୍ତି ଆପଣଙ୍କ ରୋଜଗାରର ପଇସାରୁ ତାହେଲେ ଏହା ଭାବିବା ବହୁତ ଠିକ୍ କଥା କାହିଁକି ନା କୌଣସି ଝିଅ ଏବଂ କୌଣସି ନାରୀ ଚକରରେ ନ ପଡିକି ଆପଣ ଯଦି ପରିବାରକୁ ଉନ୍ନତି କରିବାକୁ ଚାହୁଁଛନ୍ତି ଏବଂ ପରିବାର ପାଇଁ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଏହା କେବଳ ଗଣ ହାତ ଗଣନ୍ତି କିଛି ଲୋକ ଭାବନ୍ତି କାହିଁକି ନା ଏବେର ଯୋଉଁ ସମୟ ହେଲାଣି। ପିଲାମାନେ ଭାବନ୍ତି ଯେ ଆମକୁ ଯଦି ଗୋଟେ ଜୀବନ ସାଥୀ ହିଁ ଆମ ପାଇଁ ସ ସବୁ କିଛି ଏବଂ ବାପା ମାଙ୍କର ଏତେ ବର୍ଷର ସାକ୍ରିଫାଇଯ ଏବଂ ତାଙ୍କର ଏତେ କଷ୍ଟ ତୁମ ପ୍ରତି ସେଗୁଡିକ ଭୁଲି ଯାଆନ୍ତି। ଯାହା ଆପଣ ଯୋଉ ଭୁଲି ନାହାନ୍ତି ଏବଂ ବାପା ମାଆ ଭାଇଙ୍କ ପାଇଁ ଏତେ କରିବାକୁ ଚାହୁଁଛନ୍ତି ଏହା ଶୁଣିକି ମତେ ବହୁତ ଭଲ ଲାଗିଲା କିନ୍ତୁ ମୋର ଗୋଟେ ପ୍ରଶ୍ନ ଥିଲା ଯେ ଆପଣ ଏତେ କଷ୍ କଷ୍ଟ ପଡ଼ିବେ ବାପା ମାଆ ଭାଇଙ୍କ ପାଇଁ ଏତେ କିଛି ଭାବିବେ କରିବେ ଏବଂ ତାପରେ ଆପଣଙ୍କର ସମୟ ଆସିବ ଯେତେବେଳେ ବାହାଘର ପାଇଁ ସେତେବେଳେ ଆପଣଙ୍କ ପାଇଁ ଯେତେବେଳେ ଝିଅ ଖୋ ଖୋଜାଯିବ ଏବଂ ଝିଅର ପ୍ରସ୍ତାବ ଠିକ୍ କରାଯିବ ତ ଆପଣଙ୍କର ଏତେ ବର୍ଷର ସାକ୍ରିଫାଇସ୍ ଯାହାକି ଆପଣ ଏ ବୟସରେ ମଜା ନ କରି ଅନ୍ୟମାନଙ୍କ ଭଳି ମଜା ନ କରି ଆପଣ ଯୋଉ କଷ୍ଟ ପଢୁଛନ୍ତି ଏହାର ଭରପାଇ କେମିତି କରିବେ ଆପଣ ଯୌତୁକ ନେବେ ନା ନେବେ ନାହିଁ।
ଯୌତୁକ ତ ନେବି ଯୌତୁକ ନେବ୍ ନେବିନି କଣ ପାଇଁ ଯୌତୁକ ନ ନେଇକି ଆଜିକାଲି କିଏ ଅଛି ଯୌତୁକ ତ ନେବି। ଏମିତି ନାଇଁ ଯେ ଏମିତି କଥା ନାଇଁ ଯେ ଯୌତୁକ ନ ନେଇକି ଆଣ ନ ଦେବି ଆକୁ ଖାଲି ଆଣିକି ହଡ଼ା କୁ ଦେବି। ଯାହା ତ ଆଜିକାଲି ଲୋକ ଯାହା ଡିମାଣ୍ଡ କରୁଛନ୍ତି ସେମିତି ଡିମାଣ୍ଡ କିଛି ରଖିବିନି ଯାହା ତାଙ୍କ ଫ୍ୟାମିଲି ଖୁସି ଯେମିତି ତାଙ୍କର ମାନେ କର୍ତ୍ତବ୍ୟ ଯେତିକି ତାଙ୍କର ଅଛି ପାଖରେ ମାନେ କହୁ କହୁ ଯୋ ଶକ୍ତି ଯାହା ତା ତାଙ୍କେ ଦେବେ ଖୁସିରେ ସେଇଟା ରଖିବି ଆଉ ଯାହା ଫ୍ୟାମିଲି ଦି ଫ୍ୟାମିଲି ଭିତରେ କଥା ହେବେ ସେ ତାଙ୍କ ତାଙ୍କ ଭିତରେ ରେ ସେ ତ ଆମେ କିଛି କହିପାରିବା ନି ଏମିତି ନାଇଁ ଯେ ଡିମାଣ୍ଡ କ ରି ମତେ ଏଇଟା ଦରକାର ନହଲେ ହବନି ନା ସେଇଟା ଦରକାର କି ଏମିତି ନାଇଁ ଯେ ବାହା ହେଲା ପରେ ସବୁ ସରିଲା ପ ପରେ ନାଇଁ କହିଥିବି। ବାହାହେଲା ପରେ ତାକୁ ଗାଳି କରିବି, ମାରିବି ସେମିତି କିଛି କରିବିନି। ଯାହା ଦି ଫ୍ୟାମିଲି ଭିତରେ କଥା ହେଇଥିବେ ଦି ଫ୍ୟାମିଲିର ଯେତିକି ଶକ୍ତି ଯେତିକି ଆ ମର୍ଯ୍ୟାଦା ଅଛି ସେତିକି କରିବେ ଯାହା ନିୟମ ତ ଅଛି ଆମ ଓଡିଆ ଜାତିରେ ତାହା ଦେଇକି ଆଣିବି ଆଉ ତାହା କଥା ରଖିକି ଆଣିବି ଆଉ କଣ କହିବି କୁହ ତମକୁ। ଆଉ ତମଳା ଉପରେ କଣ ଅଛି?
ଆରେ ଆରେ ଏମିତି ଆପଣ ଯୋ କହିଲେ ଏହା ତ ଠିକ କଥା। କିନ୍ତୁ ମୋ ହି ସାବରେ ଏଇଟା ଯୋଗ୍ୟ ନୁହେଁ। କାହିଁକି ନା ଆପଣ ଏତେ ବୟସ ଆପଣଙ୍କର ସାକ୍ରିଫାଇସ୍ କରିକି ବାପା ମା ଏବଂ ପରିବାର ପ୍ରତି ଦେଲେ ଏବଂ ଆପଣ କଣ ଜାଣିଛନ୍ତି ଆପଣ ଯେମିତି ମତେ ପୂର୍ବରୁ କହିଲେ ନାରୀ ମାୟା କୋଇ ସମଝ୍ ନେଇଁ ପାୟା ତ ସେଇ ଉଦାହରଣ ମୁଁ ଦଉଛି। ଆପଣଙ୍କୁ ଯେ ସେ ଝିଅ ଆପଣଙ୍କ ବୟସରେ ସେ କଣ କରୁଥିବ, କଲେଜରେ କାହା ସହ ବୁଲୁଥିବ। ତ କେଉଁ କେଉଁ ପୁଅମାନଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବ ଆପଣ ତ ଜାଣିନଥିବେ ଆ ଆପଣ ତ ଆପଣଙ୍କର କଷ୍ଟ ସମୟରେ କଷ୍ଟ ପଡ଼ିକି। ଘରେ ଦଉଥିବି ସେ ଝିଅ କିନ୍ତୁ ମଜାମସ୍ତି କରୁଥିବ ଏବଂ ତାର ସମୟ ସରିଗଲା ପରେ ତା ବାପା ଆପଣଙ୍କ ଭଳି କିଛି ସ କଷ୍ଟକର୍ମୀ ଏବଂ କର୍ମଠ ଲୋକଙ୍କୁ ଦେଖିକି ବାହା କରାଇଦେବେ ଏବଂ ଆପଣ ଯେ କହିବେ ଯେ କଷ୍ଟ ମୁଁ କିଛି ଯୌତୁକର ଆଶା ରଖୁନାହିଁ ତାହା ଏ କେତେ ଦୂର ଠିକ କାହିଁକି ନା ସେ ତ ସେ ଝିଅ ଆପଣଙ୍କ ଭଳି ନଭାବି ଉତ୍ପାତ ହୋଇ, ସେ ତ ତାର ଟାଇମ ମଜାରେ ଉଡେଇଲା ଏବଂ ତା ବଦଳରେ ଆପଣ ତାକୁ ତୁ କିଛି ନେଲେନି ବି। ତ ତାର ସେଇଟା ତ ପୁରା ୱିନ୍ ୱନ୍ ସିଚୁଏସନ ତା ପାଇଁ ହେଇଗଲା, ଆପଣଙ୍କ ପାଇଁ ତ ଲସ୍ ଲସ୍ ସିଚୁଏସନ୍ ହେଇଗଲା।
ହଁ, ଏଇଟା ବି ସତ କଥା ତମେ କହିଲା ପରିଆ ଆଉ କଣ କରିବା ଯଦି ଝିଅ ସେମିତି ବାହାରିବ ଆମର ତା ପ୍ରତି ଭଲମାନେ ଇଣ୍ଟେନସନ ଥିବ। ଝିଅ ମନେକର ସେମିତି ବାହାରିବ ତ କିଛି କରିପାରିବାନି। ନି କାରଣ, କାହା ମନ କଥା ତ କିଏ ତ ଆଜିିକାଲି ଚିହ୍ନି ପାରିବନି। ଆଉ ତମ କହିଲା ପରିକା ଝିଅ ତା କଲେଜ ଲାଇଫରେ ପୁଅପିଲା ଧରି ବୁଲୁଥିବ। ଗୋଟେ ଟାଇମ ଦେଖିକି, ପଇସା ପତ୍ର ଦେଖିକି ଆମ ଗାଡି ଆସିବ ତାକୁ ଆମେ ଯଉତୁକ ଫଉତୁକ କିଛି କର ଡିମାଣ୍ଡ ରଖିବୁ ବାନି ଏମିତି ନର୍ମାଲରେ ବାହା ହେଇଯିବା ତାହା ତ ସମ୍ପୂର୍ଣ୍ଣ ଠିକ ନୁହଁ। ଆଉ ଗୋଟେ କଥା ବି ଆମେ ତ ସୁ ସବୁ କଥା ଭାବିବା ତାହେଲେ ବି ଠିକ ନୁହଁ। ଆମେ ଏତେ ଡାଉଟଫୁଲ ଗଲେ ଭଲ ନୁହଁ। ଯାହା ହବ ତାହା ଦେଖାଯିବ କଣ କରିବା ଯୋଟାତ ଲେଖା ହବ ଭାଗ୍ୟରେ ଲେଖା ହେଇଥିବ। ହଉ ତାହେଲେ ମୋର ଟାଇମ ହେଲାନି ମୁଁ ଯାଉଛି ପଛେ ତମକୁ କଲ୍ କରୁଛି।
ଠିକ ଅଛି ଠିକ ଅଛି ପହଲ୍ ଘର କରନ୍ତୁ ରଖିଲି।